ହାଲୋ।
ହାଲୋ।
ହୁଁ ହାଲୋ।
ହଁ ଭାଇ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଭାଇ ଆଉ କେମିତି ଅଛ?
ଭଲ ଭାଇ ସବୁ ଖବର କଣ କଣ କେମିତି ଚାଲିଚି?
ଚାଲିଚି ଭାଇ ଠିକ୍ ଠାକ୍ ଚାଲିଚି ଆଉ ସବୁ ତମେ ସବୁ କଣ ଘର ସବୁ ଭଲ?
ଭଲ ଚାଲିଛି ଭାଇ
ଆଉ ଖାଇବା ପିଇବା ହେଲାଣି
ଆଉ ଖାଇବା ତ ହେଇନି ଭାଇ ଏବେ ତ ଆସୁଛି ଖାଇବା ଆସିଲେ ଆସିଲା ପରେ ଖାଇବା ହବ ଆଉ
ଆଚ୍ଛା ଆଚ୍ଛା ଆଉ ତାହେଲେ କେତେବେଳେ ଫେରିଲ ଅଫିସିରୁ ନାଇଁ ମୋର ବି ନାଇଁ ମୁଁ ଆସିଲି ଏମିତି ଅଫିସି ରୁ ଆସିଲି ଟିକେ ଅ ଫ୍ରେଶ୍ ୱ। ସ୍ ରେଷ୍ଟେ ନେଲି ଏଇ ଷ୍ଟାର୍ଟ କରିବା ଟିକେ ରୋଷେଇ ଆଉ ନହେଲେ ବାହାରୁ ମଗେଇଦବା ଖାଇବା ଆଉ ଏମତି କରିବା ଆଉ
ମୁଁ ବି ଯାଇ ମୁଁ ବି ଯାଇଥିଲି ସକାଳୁ ଯାଇଥିଲି ନଅଟା ବେଳେ ଗଲି ଯାଇକି ଇ ଇ ଇ ଥିଲା କାମ ଟିକେ ଥିଲା ଏମିତି ମାନେ ସ୍ଵାସ୍ଥ୍ୟ ସେବା ଉଁ ଥିଲା ଶିବିରି ଥିଲା ଶିବିର ଯାଇକି ପୁଣି ଆସିଲି ବାରଟା ଗୋଟେରେ ଆସିଲି ହେଟେଲେରେ ଆସିକି ଖାଇକି ମଧ୍ୟାହ୍ନରେ ଖାଇକି ଏ ଟିକେ ଶୋଇ ପଡିଥିଲି ମୁଁ ବି ଦିନେ ଯାଇକି ଟିଫିନ୍ ପତ୍ର କରିକି ଟିକେ ବୁଲା ବୁଲି କରିକି ମାନେ ସନ୍ଧ୍ୟା ବେଳୁ ବୁଲା ବୁଲି କରିକି ଆସଲି ଆଉ
ଆଚ୍ଛା ଭଏସ୍ ଟିକେ କମ୍ ଶୁବୁଛି ଟିକେ ଦୂରେଇ ରଖିଛନ୍ତି ବୋଧେ ଫୋନ୍ ନା କଣ
ଏ ଲାଗିଚି ତ କନେକ୍ସନ ଥିଲା ବ୍ଲୁଟୁଥ ଡିଭାଇସ ଟା ସେଥି ପାଇଁ
ଆଚ୍ଛା ଆଚ୍ଛା ହଁ ହଁ ଏବେ ସୁବିଲା ଠିକ୍ ସୁବିଲା ହୁଁ ହୁଁ ହଁ ତାହଲେ ଆପଣ ହଁ ଏମିତି ଆଉ ତାହେଲେ ଆଜି ଡୁୟୁଟି ମାନେ ଆମ ଆପଣଙ୍କର ଥିଲା କାର୍ଯ୍ୟ
ହଁ ସ୍ଵାସ୍ଥ୍ୟ ବିଭାଗର ଆମର ଯୋଉ ହଁ ବହୁ ଆଁ ସମ ତମର ଯୋଉ ତାଙ୍କର ଟେଷ୍ଟେ ହେଲା ମାନେ ଔଷଧ ଦିଆଗଲା ସବୁ
ଆଚ୍ଛା ଆଚ୍ଛା କଣ ସବୁ ଆପଣଙ୍କର ମାନେ ଏମିତି ଏ ଏ ଏ ସ ଅପ ସ ଆଛା ହଁ ହଁ ହଁ ମାନେ ନିଜର ଅଛି ନିଜର ଅଛି ନା କୌଣସି ସରକାରୀ ସରକାରୀ
ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଆମର ଆୟୁଷ୍ମାନ ଆରୋଗ୍ୟ ମ ନ୍ତ୍ରି ଯୋଉ ଅଛି ସେଇଠି ଅଛୁ ତ ସେଠି ଅଛୁ ରେ ହଁ ତା ବସ ସ୍ୱାସ୍ଥ୍ୟ ଶିବିର ଯୋଉ ହଉଚି ସେଠି ଯାଇଥିଲୁ ସେଠି ଆସିବେ ଲୋକ ଆସିବେ ମାନେ ଯିଏ ମାନେ ଦା ଯା ଦେହ ଖରାପ୍ ଥିବ ସେ ଆସିବେ ତାଙ୍କ ପୁଣି ଆ ମେଡିସିନି ର ଔଷଧ ଦିଆଯିବ
ହଁ ରୋଗ ଦେଖିକି ମାନେ ପରୀକ୍ଷା ନିରୀକ୍ଷା କରି ତାକୁ ଧରିକି ଆପଣ ଔଷଧ ଦିଅନ୍ତି ଆଉ କଣ
ହଁ ହଁ ହଁ ଏମିତି ଯାଇକି ଆସିକି ଅଧିକା ଲୋକ ଥିଲେ ଟିକେ ଲେଟ୍ ହେଇଯାଏ ଆଉ ହଁ ଭାଇ ଚାଲିଛି ଆଉ ସେ ଜନ ସ
ଆଚ୍ଛା ଆଚ୍ଛା ଯାଉ ହେଉ ହ ନାଇଁ ନାଇଁ ନାଇଁ ନାଇଁ ନାଇଁ ବଉତ ଏ ମାନେ ମାନବ ସେବା ହିଁ ମ ମାନେ ଭଗବାନ ଶିବ ଯୋଉଁ କୁହନ୍ତି କଥାରେ ସେ ମାଧବ ସେବା କୁହନ୍ତି ବାସ ସେ ସେଇ ଜିନ୍ଷଟା। ମୁଁ ମାଧବ ସେବା ବାସ୍ ବାସ୍ ଆପଣ ସେଇ ଜିନିଷ ଟାକୁ ରଖିଚନ୍ତି ଆ ବହୁତ୍ ବଢିଆ ଜିନ୍ଷଟେ ଆ ଆପଣେଇଚନ୍ତି। ଆଉ ମତେ ଜାଣି ବହୁତ୍ ଖୁସି ଲାଗିଲା। ହୁଁ ହୁଁ ଏମ୍ତି କଥା ତାହେଲେ ହଁ ହଁ।
କୁହନ୍ତୁ ଭାଇ ଆପଣଙ୍କ ବିଷୟରେ କୁହନ୍ତୁ ଟିକେ।
ଆ ହ ହ ନାଇଁ ଏମ୍ତି କଥା ଆଉ ତାହେଲେ ଆପଣ ଆପ୍ ପଣଙ୍କ ଦୈନିକ କେମ୍ତି କେତେ ସମୟ ଆପଣଙ୍କର ପାଖାପାଖି ରହୁଚି କାର୍ଯ୍ୟ।
ଏ ଭାଇ ପ୍ରତିଦିନ ଆମ ଯାଉଛୁ ସକାଳେ ଆମେ ବାହାରିକି ଯାଉଚୁ ପ୍ରକୃତରେ ଆମେ ସାତଟା ସାଢ଼େ ସାତଟାରେ ଯାଇକି ଆଠରେ ପହଞ୍ଚିକି ଆମର କାମ କରିବା କଥା ଆମେ ଯାଉ ଯାଉ ହେଇଯାଉଚି ଏ ଶିଘ୍ ଶୀଘ୍ର ଉଠିକି ଯାଇ ହଉନି ତ ସାଢେ ଆଟଟା ହେଇ ନଅଟାରେ ପହଞ୍ଚିଲେ ବି ତ ମାନେ ଲୋକ ଆସୁଚନ୍ତି ତାଙ୍କର ଚେକ୍ କେ ବ୍ଲଡ଼ ପ୍ରେସର ପରୀକ୍ଷା ହଉ
ହୁଁ ହୁଁ ହୁଁ ହୁଁ।
ହଉଚି ତୋ
ହୁଁ ହୁଁ ବଢିଆ ବଢିଆ ଆଚ୍ଛା ପାଖାପାଖି ପ୍ରାୟ କେତେ ଗାଁ- ଆପଣଙ୍କ ସ୍ବାସ୍ଥ୍ୟ କେନ୍ଦ୍ରରେ ମାନେ ନିର୍ଭର କରୁଚନ୍ତି।
ହଁ ଆମ ସ୍ୱାସ୍ଥ୍ୟ କେନ୍ଦ୍ର ରହୁଚି ପଚିଶଟା ଗାଁ ପାଖାପାଖି ରହୁଚି। ପଚିଶଟା ଗାଁରୁ ସବୁ ପଚିଶଟା ଗାଁ ତ ଗୋଟେ ଦିନରେ ଯାଇହବନି। ପସିବୁଲ ନାହିଁ ମାନେ ସମ୍ଭବ ନାହିଁ ଏଇଟା ତ ଆମେ କଣ କରୁଚୁ ହଁ। ଗୋଟେ ଦିନରେ ଆମ ଟାର୍ଗେଟ ହଉଚି ଚାରି ପାଞ୍ଚଟା ଗାଁ ଚାରି ପାଞ୍ଚଟା ଗାଁ ଯାଇ ହଁ। ଚାରି ପାଞ୍ଚଟା ଗାଁ ଆମେ ଗୋଟେ ଦିନରେ ଆମର ରହୁଚି ଚାରି ପାଞ୍ଚ୍ ଟା ଗାଁ ବିଷୟରେ ସେମା ସେ ସେଠ ସେଇ ଗାଁର ଲୋକ ଆସିବେ।
ହୁଁ ହୁଁ!
ତ ଆମେ ଯୋଉଠି ମୁ ଥିବ ଆମର ଯେମିତି ଗୋଟେ ଅଙ୍ଗନବାଡି କେନ୍ଦ୍ର କଥା ହଉଚି।
ଆଚ୍ଛା ଆଚ୍ଛା ହଁ ହଁ ସ୍ୱାସ୍ଥ୍ୟ ଶିବିର ପ୍ରତ୍ୟେକ ଦିନ ରହୁଛି ଆପଣଙ୍କର ଆଉ ନା।
ହଁ ଆମର ମେ ଆମର ମୁଖ୍ୟତଃ ମୁଖ୍ୟତଃ ମଙ୍ଗଳବାର ହଉଚି ଶୁକ୍ରବାର ହଉଚି।
ହଁ ହଁ ହଁ ଆଉ ମୁଁ- ହଁ ହଁ ଆଉ ଗୋଟେ ଶୁଣିଥିଲି ମୁଁ ଏମ୍ତି କିଛି- ମାନେ ବି ଏଚ ଏନ୍ ଡି ଆଉ ଏଇ ସବୁ ପୋଗ୍ରାମ କଣ ରହୁଛି ଯେମ୍ତି କି ଶିଶୁମାନଙ୍କ ପାଇଁ। ଏ ଟିକାକରଣ ଏଇ ସବୁ ଜିନ୍ଷ ଏଗୁଡାକ ବି ଆପଣଙ୍କର ରହୁଚି।
ହଁ ହଁ!
ହଁ ଟିକେ ଭଏସ ଆପ-
ପାଞ୍ଚ ଛଅ ବର୍ଷ ଯାଏ ଆସୁଚନ୍ତି ମାନେ ମାନେ ଫା- ଫାଷ୍ଟ ଆମେ ଦଉ ଟିକେ ଛୋଟ ହଁ। ହ୍ୟାଲୋ ଶୁଭୁଚି କି ଭାଇ ହଁ ହଁ ଓହୋ। ଶୁନ୍ ମାନେ ଜିରୋରୁୁ ଉଁ ଶୁ ଶୁନରୁ ପ ପାଞ୍ଚ ବର୍ଷ।
ହଁ ହଁ।
ଭଏସ କଟୁଚି ନା କଣ ଶୁଭୁଚି ତ?
ହଁ ନାଇଁ ନାଇଁ ଏବେ ଶୁଭିଲା ହଁ କୁହନ୍ତୁ ହଁ।
ଶୁନ୍ ରୁ ପାଞ୍ଚ ବର୍ଷ ଆସୁଚନ୍ତି। ଶିଶୁମାନେ ମାଙ୍କ ସହିତ ଆସୁଚନ୍ତି ତାପରେ ଆମେ କଣ କରୁଚୁ କି ସେଇଠି- ମ ଉଁ ଗୋଟେ ରହୁଚି ଆମର ରହୁଚି ମାନେ ଯାହା ଯାହା ପ୍ରୋସେସ୍ ରହୁଚି ଇଞ୍ଜେକ୍ସନ ଦେବାର- ମାସିକ ର ଛୁଆକୁ ଦିଆହଉଚି ତ ପଇଁ ପଇଁଚାଳିଶ ଦିନ ର ଛୁଆକୁ ଦିଆହଉଚି।
ଆଚ୍ଛା ଆଚ୍ଛା।
ତାପରେ ହଁ ତାପରେ ଛଅ ତାପରେ ତିନି ମାସ ଛଅ ମାସ ଏମତି ଚାଲିଚି। ତାପରେ ପୁଣି ବଡ ଛୁଆ ଆସିବେ। ତିନି ଛଅ ରୁ ଆରମ୍ଭ କରି ତାପରେ ନଅ ନଅ ରୁ ପନ୍ଦର ପନ୍ଦର ଏମତି ସବୁ ଚାଲିଛି ଆମର। ସିଡୁଲ ଥାଉଚି ଆମର ଆମେ ହଁ ଗୋଟେ ଥାଉଚି ନିୟମ ସେ ନିୟମ ହିସାବରେ ଚାଲିଥାଉଚି ଆଉ।
ଆଚ୍ଛା କଣ କଣ ସବୁ ପ୍ରଣାଳୀ ଆପଣ ତ ପ୍ରଣାଳୀ ବିଷୟରେ କହିଲେ ମାନେ ଏମିତି ସବୁ- ଆଚ୍ଛା କଣ କଣ ସବୁ ପ୍ରୋଗ୍ରାମ ରହିଛି ଯେମତି ମୁଁ ଯେମିତି ଗୋଟେ କହିଲି ବି ଏଚ ଏନ ଡି ଆଉ କଣ କଣ ସେମିତି ସବୁ- ପୋଗ୍ରାମ ରହିଚି ମାନେ-
ରହୁଚି ହଁ ଯୋଉ ବି ଏଚ ଏନ ଡି ଯୋଉ କହିଲେ ବି ଏଚ ଏନ ଡି ସେ ସ୍ଵାସ୍ଥ୍ୟ ପାଇଁ ମହିଳା ମାନଙ୍କ ସ୍ୱାସ୍ଥ୍ୟ ପାଇଁ ସେଇଟା ହଁ।
ହଁ ଟିକେ ଆଉଥରେ କୁହନ୍ତୁ ହଁ ହଁ ହଁ ହଁ ହଁ ହଁ।
ଆମର ମ ଗୋଟେ ସପ୍ତାହରେ ସାତ ଦିନ ରହୁଚି ସାତ ଦିନ ବିଷୟରେ ଭିତରୁ ଆମେ ସୋମବାରରୁ ସମୟ ଆରମ୍ଭ କରିବା। ସୋମବାର ଦିନ ଆମେ ଯାଉଚୁ, ସୋମବାର ଦିନ ପ୍ରଥମେ ଆମେ ଯାଉଚୁ। ତା ପ୍ରଥମେ ଗଲେ ଆମେ କଣ ହଉଚି କି ସୋମବାର ଦିନେ ଆମର ଯୋଉ- ଯୋଉ ଯୋଉ ରୋଗ ଗୁଡାକ କ ମାନେ ଡିଆଁ ରୋଗ ନୁହେଁ। ଡିଆଁ ରୋଗ ନୁହେଁ ଯେମିତି ଡିଆଁ ରୋଗ ନୁହେଁ ମାନେ ମାନେ ଜଣଙ୍କଠୁ ଆଉ ଜଣକୁ ଯାଇ ଯାଇପାରିବନି।
ଯାଇପାରିବନି ହଁ ହଁ।
ଯେମିତି ସେଇ ରୋଗ ଭିତରେ ଯିବ ଆମର ମାନେ ରକ୍ତ ଚାପ ସେ ରୋଗରେ ଯିବ। ଆଉ ଆଉ ଆମର ଯିବ ସୁଗ କର ଡାଇବେଟିସ୍ ଯୋଉ କହୁଛନ୍ତି।
ହଁ ଆଚ୍ଛା ଆଚ୍ଛା ହଁ ହଁ, ଯେକୌଣସି ବି ମାନେ ଟ୍ରାନ୍ସମିଟେଡ ଡିଜିଜ ଯୋଉଟା ଯୋଉଟା ଡିଆଁ ରୋଗ ନୁହଁ ସେଇଗୁଡାକ ଆପଣ ରଖିଥାନ୍ତି ସୋମବାର।
ସେ ସେଇଟା ସୋମବାର ଦିନ ରହୁଛି ହଁ ସୋମବାର ଦିନ ପେସେଣ୍ଟ ଆସୁଛନ୍ତି। ଲୋକ ରୋଗୀ ଆସ ଆସିବେ ରୋଗୀକୁ ଦେଖାହେବ, ତାପରେ ସେମାନେ ସେଦିନ ତାଙ୍କର ସୁବିଧା ପାଇବେ, ଯାହା ସୁବିଧା ଯୋଉଟା ଯାହା ଯଦି ମାନେ ରକ୍ତ ପରୀକ୍ଷାଠୁ ଆରମ୍ଭ କରିକି ଯାହା ଯାହା ସୁବିଧା ରହୁଛି ସରକାରଙ୍କଠାରୁ ବହୁତ ନିୟମ ରହୁଛି। ରକ୍ତ ପରୀକ୍ଷାଠୁ ଆରମ୍ଭ କରି ସବୁ ସୁବିଧା ପାଉଛନ୍ତି ପାଇଲା ପରେ ତାଙ୍କୁ ଔଷଧ ବି ଦିଆ ହଉଛି। ଔଷଧ ବି ତାଙ୍କୁ ମାନେ ସରିବା ପୂର୍ବରୁ ପୁଣି ଥରେ ଦିଆହଉଛି। ସେମିତି ଚାଲିଛି ତାପରେ ପୁଣି ଆସିଲା ଆମର ମଙ୍ଗଳବାର। ମଙ୍ଗଳବାରରେ ଆମର ଯେବେ ହୁଏ ଯେମିତି ପ୍ରୋଗ୍ରାମ ରହୁଛି ଆମର ଯୋଉ କାର୍ଯ୍ୟକ୍ରମ ରହୁଛି ସେଇ କାର୍ଯ୍ୟକ୍ରମରେ ଆମେ ଗର୍ଭବତୀ ମା ଆମର ସେଇ ଟାଇମରେ ବେଶୀ ଆମେ ଗୁରୁତ୍ୱ ଦେଉ ତାଙ୍କୁ। ଗର୍ଭମତୀ ମାଙ୍କୁ ବେଶୀ ଗୁରୁତ୍ଵ ଦିଆଯାଏ ଆଉ ତାଙ୍କର ଯୋଉ ହଁ ରକ୍ତର କେମିତି ଅଛି ରକ୍ତ ହିମୋଗ୍ଲୋବିନ୍ କହିପାରିବା ଆମେ ର ରକ୍ତର କେମିତି ରହୁଛି?
ହଁ ହଁ ହଁ ମାନେ କୌଣସି ମା ଏମତି ରକ୍ତହୀନତାର ଶିକାର ନ ହୁଅନ୍ତି।
ରକ୍ତହୀନତା ହଁ ହଁ, ରକ୍ତହୀନତା କେମିତି ରହୁଛି ଓଜନ ଠିକ୍ ଠିକ୍ ରହୁଛି କି ନାହିଁ। ମାନେ ଗର୍ଭବତୀ ସମୟରେ ଓଜନ ଟା ତାଙ୍କ ଟାଇମ ଟୁ ଟାଇମ ବଢିବାର ର ନିୟମ ଅଛି। ଆମେ ଆମ ନିୟମ ହିସାବରେ ଆମେ ଯାହା ଦେଖିବୁ କି ମା ଟା ଯଦି ତିନି ମାସ ଗର୍ଭବତୀ ଅଛି। ଚାରି ମାସରେ ତାର କେତେ ଗ୍ରାମ ବଢିବ ତାର ଓଜନ ଟା। ଯଦି ହଁ ପାଞ୍ଚ ମାସରେ କେତେ ଗ୍ରାମ ବଢିବ? ଯଦି ନ ବଢୁଛି ତାହେଲେ ତାର ମା ମାନେ କୁପୋଷଣର ଶିକାର ହଉଛି ତାକୁ ଉପଯୁକ୍ତ ପୋଷଣ ମିଳୁନି। ତ ପୋଷଣ ଉପରେ ତାର ଗୁରୁତ୍ଵ ଦିଆଯିବ ତାର ଖାଇବା ପିଇବା ଯୋଉ ହଁ। ଦୈନନ୍ଦିନ ପ୍ରଣାଳୀ ଉପରେ ଆମର ଧ୍ୟାନ ରହୁଛି। ସେଇଟା ଦେଖାଯିବ। ତାପରେ ସେମାନେ ଯଦି ଠିକସେ ଠିକ ସେ ଖାଇଲେ, ଠିକ ସେ ଖାଇଲା ପରେ ତାଙ୍କର ଓଜନ ଠିକ ରହିବ। ତାଙ୍କ ଉଚ୍ଚତା ଦେଖା ମାନେ ପ୍ରଥମ ଆରମ୍ଭରୁ ଉଚ୍ଚତା ଦେଖା ଯାଉଛି ଉଚ୍ଚତାରେ ଯଦି ମନେକର ଯଦି ଜଣେ ମାଆଙ୍କର ଉଚ୍ଚତା ନର୍ମାଲ ମାନେ ଠିକ ଅଛି, ଠିକ ଅଛି। ଚଳିବ। ଯଦି ଜଣଙ୍କର କମ ଅଛି, କମ ଅଛି ମାନେ ସେ ଆମ ହଁ ବିପଦ ସଂଙ୍କୁଳ ମାରେ ଯିବେ। ବିପଦ ସଂଙ୍କୁଳ ମା ରେ ଯିବାର ଉ କାରଣ ହଉଛି ମା ଯଦି ମନେକର ଉଚ୍ଚତା କମ୍ ଅଛି ଯଦି ଯେତେ ଉଚ୍ଚତା ରହିବା କଥା, ମନେକର ଚାରି -ଚାରି ଫୁଟ ରୁ ଅଧିକା ରହିବା କଥା। ଚାରି ଫୁଟ ଭିତରେ ରହିଗଲେ। ତ ଛୁ ଛୁଆ, ଛୁଆ ଯେତେବେଲେ ବଢିବ ଛୁଆ ଠିକ୍ ସେ ବଢି ପାରିବନି। ଆଉ ଛୁଆ ବଢିବ ନ ହଁ ତାର ଯେତେବେଳେ ପ୍ରସବ ହେବ, ପ୍ରସବ ସମୟରେ ଅସୁବିଧା ହବ। ଛୁଆକୁ ମା ଆଉ ଛୁଆକୁ ଜନ୍ମ ଦେବାର ଅସୁବିଧା ହବ। ମା ପାଇଁ ବିପଦ -ବିପଦ। ଛୁଆ ପାଇଁ ବିପଦ। ତ ସେଇଟା ଆମେ ଗୁରୁତ୍ୱ ଦେବାକୁ ପଡୁଛି।
ଆଚ୍ଛା ମାନେ ଏମିତି ବି ଅଛନ୍ତି, ହଁ ମୁଁ ଟିକେ କିଛି କହିବାକୁ ଚାହୁଁଛି। ଏମିତି ବି ଅଛନ୍ତି ଯୋଉମାନେ କି ଚାରି ଫୁଟ କିମ୍ବା ତା ମାନେ ତାଠୁ ବି କମ ଉଚ୍ଚତାର ମହିଳା ଅଛନ୍ତି ଆ ମାନେ ତାକୁ ଆପଣ କେମିତି ଧ୍ୟାନ ରଖନ୍ତି?
ସେମାନେ ଯେମିତି କହିଲି ଚାରି ଫୁଟ ବା ତାଠାରୁ ମାନେ କମ ଉଚ୍ଚତା ମହିଳା ସେମାନେ ଯିବେ ଆମର ବିପଦ ସଂଙ୍କୁଳ ମାରେ ଯିବେ। ବିପଦ ସଂଙ୍କୁଳ ମା ଆମେ ତ ତାଙ୍କୁ କିଛି କରିପାରିବାନି। ଆମେ ତାଙ୍କ ଉଚ୍ଚତା ଚାହିଁଲେ ଆମେ ନିଜେ ବି ବଢ଼େଇପାରିବନି ଯାହା ଉଚ୍ଚତା ଥିବେ। ତ ତାଙ୍କୁ ଆମେ ବିପଦ ସଂକୁ ତାକୁ ଆମେ ସାଧାରଣ ମା ଅପେକ୍ଷା ତାଙ୍କୁ ଅଧିକା ଗୁରୁତ୍ୱ ଦିଆହବ। ଅଧିକ ଗୁରୁତ୍ବ ମାନେ ତାଙ୍କୁ ହଁ ତାଙ୍କୁ ମାନେ ସମୟେ ସମୟେ ତାଙ୍କର ପରୀକ୍ଷା ହଉଥିବ। ସମୟ ସମୟରେ ତାଙ୍କର ମାନେ ଛୁଆର ପରୀକ୍ଷା- ପରୀକ୍ଷା ହଉଥିବ। ପ୍ରୋସେସ ଦେନ ଅଲଟ୍ରାସାଉଣ୍ଡ ହୋଉଥିବ ତାଙ୍କର। ଇ ଏସ ଜି ପ୍ରସେସ ହୋଉଥିବ।
ଆଚ୍ଛା, ଆଚ୍ଛା। ହଁ, ହଁ, ହଁ। ଆଚ୍ଛା -ଆଚ୍ଛା, ହଁ ହଁ ହଁ। ମାନେ ଶିଷୁଟି ହଁ ଶିଶୁ ଶିଶୁଟି ଯେମିତି ମାନେ ଭଲ ଭାବେ ଗ ଗ୍ରୋ ମାନେ ବଢି ପାରିବ। ମାନେ ମାଙ୍କ ପେଟ ଭିତରେ ସେଇ ପ୍ରତି ଆପ ଆପଣ ଟିକେ ଅଧିକ ଧ୍ୟାନ ଦିଅନ୍ତି। ଯେମିତି ସୁସ୍ଥ ମା ରହିଲେ ସୁସ୍ଥ ଛୁ ଛୁଆଟେ ଜନ୍ମ ନବ। ସେଇ ପ୍ରତି ଧ୍ୟାନ ଦିଅନ୍ତି ଆଉ କଣ।
ହଁ ଶିଶୁଟି ସୁସ୍ଥ ରହିବା, ରହିଲେ
ହୁଁ, ହୁଁ। ଆଚ୍ଛା ଭାଇ ଠିକ ଅଛି, ବଢିଆ। ବହୁତ ବଢିଆ ଲାଗିଲା ଆପଣଙ୍କ, ହଁ -ହଁ -ହଁ -ହଁ ବଢିଆ ଲାଗିଲା। ଆମେ ବି ଆର ତ ମୁଁ କିଛିଟା ଜାଣିଲି। ଆମେ ଆଉ ଗୋଟେ, ମୁଁ କିଛି ସମୟ ପରେ ମୁଁ ଆପଣଙ୍କ ସହିତ ଆଉ ଥରେ ମୁଁ ସଂଯୋଗ କରିବି ତା ଦ୍ଵାରା କି ଆମେ ଆଉ କିଛିଟା ଜିନିଷ ଆଗକୁ ଜାଣିବା। ଆଉ ମୋର ଟିକେ କାମ ରହୁଛି। ଯେହେତୁ ମୁଁ ଟିକେ ଫୋନଟି ଏଁ, ରଖୁଛି। ଧନ୍ୟବାଦ ଭାଇ। ଆମେ ଆଉ କିଛି ସମୟ ପରେ କଥା ହେବା। ହଉ ହଁ ହଁ ହଁ।
ହଁ ଭାଇ ବିଦାୟ ଭାଇ, ଶୁଭ ବିଦାୟ।
ବିତ୍ ଛୁଆ